ହ୍ୟାଲୋ! ହାଲୋ!
ହଁ କଣ କରୁଛୁ?
ବସିଛି।
ଖାଇଛୁ କଣ?
ଚାଟ, ତୁ?
ମୁଁ ବି ଚାଟ ଖାଇଛି।
ସେମ୍ ଟୁ ସେମ୍?
ହଁ।
ଆଉ କଣ କରିବା କୋଉ ଡ୍ରପ୍ ଟା ପକେଇବା?
ତତେ ଜଦି ନୟାଗଡ଼ରୁ ଆସିଛି ସେଇଟା ପକା।
ଅନୁ ଦିଦି ଯୋଉଟା ଦେଇଛି।
ହୁଁ।
ମୁଁ ଭାବୁଥିଲି ନୟାଗଡ ମେଡିକାଲରେ ଯୋଉଟା ଦେଇଛନ୍ତି ଯୋଉ ଦିଟା ଡ୍ରପ। ସେଇଟା ପକାନ୍ତି, ସେଇ ଦିଟା ଡ୍ରପ ପକାନ୍ତି ଭାବୁଛି।
ହୁଁ
ପଚାରୁନୁ? ପଚାରେ ମେଡିସିନ ନା କେମିତି କଣ? ମେଡିସିନ୍ ଟା ପଚାରେ କେମତି କଣ ଲାଗିବ
ସେ ବେଙ୍ଗ ଫୁଟା ଭଳିଆ ଫୁଲିଛି ଆଖିଟା ତ। କଣ କରିବା କିଛି ଜାଣି ହଉନି।
ସେଇଟା ତୁ ଏବେ ମେଡିସିନ ଟା ପକା କାଲି ଦେଖା ସେ ଆଜି ରିପର୍ଟ ବାହାରୁ ଡକ୍ଟର ଦେଖି ସାରିଲା ପରେ ଯାହା
ଠିକ ଆଇ ଡକ୍ଟର।
ମ କଣ ତ ସେଇଆ ଦେଖି ସାରନ୍ତୁ ତାପରେ
ପଚାରିବା ଟା କଉଠି?
ହଉ ବହୁଛି ମେଡ଼ିସିନ ଟା କଣ ସେ ଯଦିଟାକ ଲେଖିଛନ୍ତି ବେଶ ଦେ ଆ ।
ଆଉ ସବୁ ଭଲ।
ନା ଖରାପ।
କଣ ଖରାପ?
ଦେହ ଖରାପ।
ଦେହ ଖରାପ ସିଜିନ ଚାଲଛି ଆଉ।
ଆଉ କଲ୍ କରିନି ସେ।
ସାନୁ ଦିଦି ପଚାରୁଲୁନେ ଆହୁରି ଅଧିକ ଫୁଲଛିି। ଫୁଲୁଛି ଅଧିକ।
ହଉ ଦେଖିବା ବୁ ଆସୁ। ବଉ ଆସୁ କଣ କରିବା ଆଉ।
ଫୁଲୁଛି ଅଧିକ ଅଧିକ।
ତୁ ଫୋନ କରି ପଚାରୁନୁ। ମେସେଜ୍ କରେ।
ଁ ମେସେଜ କରି ଦେଉ।
ମେସେଜ୍ କରିଦେ କଲ୍ ଏଇଟା ପୁଣି ବେଶୀ ବେଶୀ ଫୁଲିଛି। ପଚାରି ଦେ କଣ କହୁଛନ୍ତି ସେ। ହୁଁ।
ଇନୁ କହୁଥିଲା ତାର ବି ଦେଇଦେଲା ।
ଏଟ ଏଟା ଆଖି ଚରିଥିଲା ନା।
ଆଖି ତ ହରିିତ ତାର ଏମିତି ଦିଟା । ଠିକ ଠାକ ଲାଲି ହେଇଥିଲା ସେ ନୟାଗଡ଼ ରୁ ଆଣିଥିଲା ଡ୍ରପ୍ ମେଡିସିନ ଆଣିଥିଲା। ଚାରି ତିନ ତିନି ଚାରି ଦିନରେ କମିଯାଇଥିଲା।
ଆଉ ସେୟା ତ କଉଛି କୋଉଠା ଆଣିଥିଲା ଗଭର୍ଣମଣ୍ଟ ହପିଟାଲସ୍।
ହୁଁ। ଗଲା ଏଇ ଡରପ୍ କୁ ମେଚି ଆଉ।
ଶୁଣୁନୁ ଗୋଟେ ଜିନିଷ ହଉଛି କଣ କହିଲୁ। ହଁ ସିଏ ପୁଣି କଣ କିଲେ ସେଇ ଗୋଟିଏ ମେଡ଼ିସିନ ହେଇ ତ ଗମେଣ୍ଟ ମେଡ଼ିସିନଟା ଅଲଗା। ପ୍ରାଇଭେଟରେ ଟିକେ ଅଧିକ ରହୁଛି ନା। ଯେ ମୁଁ କହିବା କଥା ତୁ ମେଡ଼ିସିନ ଟା କମ୍ପ୍ଲିଟ୍ ତିନି ଦିନ ଦୁଇ ଦିନ ଖାଇଲେ ଜାଣିବୁ ଆଉ ଗୋ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
ଆମେ ତାର ସାଇ୍ ଇଫେକ୍ଟ ମାନେ କଣ ମ୍ପ୍ରୁଭ୍ ଜାଣିହେବ କି ଜାଣି ହେବନି କଦା ଏବେ। ଦି ଦିନ ତିନି ଦିନ ରହ ଦେଖିବା କଣ ହଉଛି।
ହ ।
କଣ୍ଟିନ୍ୟୁ ସରିଲେ ସିନା ଦି ଦିନ ତିନି ଦିନ ତାପରେ ବୁଝିଲୁ ଦି ଦିନ ଅପେକ୍ଷା କର ଆଜି ଦିନ କ ଅପେକ୍ଷା କର କାଲି ଦିନ କ ଅପେକ୍ଷା କର। କାଲି ଦିନକୁ ଯ ଆଉ ପରଦିନ ଦେଖିବା ଆଉ କହୁୁଛି ନାହିଁଉ ମୁଁ ବି ଆଣିଛି ସାଖି ଦେଲା ବାଲା। ସେ ତାହେଲେ ମାନେ ମୁଁଖି ଯେତିିତିନ ଦିନ ଚାର ଦିନିଲ ଗୋଟେ ଝିଅଟା ବା ଆଖି ଧରଥିଲା ଏମିତି ଏମତୋର ଭଳିଆ, ଆଖିରୁ ଲୁହ ବହୁଉଥିଲା ସେଟା ଏତି ଫୁଲିକି ଗଡଡେ ହେଇକି ରହିଥିଲା,
ହୁଁ ମୁଁ କାଣିଛି ଆଖି, ଆଲୁ ହେଲେ ଆଖ୍ ଆଲୁ ହେଲେ ଗୋଟେ କୂଜ ଭଳିଆ ବାହାରେ,
ସେଇଟା ନୁହେଁ ଏଇଟା ଆଖି ଧରିଛି ସେଟା ସେଇଟା ହଉଛି ଯୋଉ ଟା ବାହାରେ ଆଖି ମନେକରେ, ଏଇଟା ହଉଛି ଆଖି ଧରୁଛି ମାନେ ଏଇଡା ଏମତି ଆଖି ଗୁଡ଼ା ନୁ, ଫୁଲିଯିବ ଆଉ ଆଖିରୁ ଲୁହବହାର, ଆଖିରେ ଲେଞ୍ଚେରା ପୁଲ ହେକି ରହିବ ବୁଝିଲୁ ଏଇଟା ଆଖି ଧରିବ ଆଉ ଆଖିରେ ଯୁରା ଘା ବାହାରୁ ଛିଡା ଅଲଗା, ଏଟା ଭୂଜ ବାହାରିବ ଫାଟିଲେ ବଡ଼ ହେବ ଫାଟ୍ ଡିଲେଭ ରଖିଛ ହଁ ହେଇଡ଼ା ଆଲୁଆ କହୁଛ, ଏଇଟା ଆଖି ଧରୁଛ ଏଟା, ଆଉ ତୁ ଯୋଉ ଏଣ୍ଠି ଦଉଛୁ,
କଁ ପକେଇ କଣ ପକେଇଲା ବୋଲି ତାର ସେମ୍ ଟୁ ସେମ୍ ହେଇଥିଲା ଭଳିଆ,
ସେମିତି-ସେମିତି-ସେମିତି ଡେଟଲ୍ ହେଇଥିଲା ମୁଁ ତାକୁ ପଚିଲିହିଲି ସେ ଆଖିରେରୁୁମାଲ୍ ଦେଇକିସ ମୁଁ କହିଲି କଁ ହେଇଛି, ନା ଆଉ ଆଖି ଧରିଛେ ସେଇ ଦେହରେ ଆଉ ଗୋଟେ ମେଡ଼ିସିନ୍, ମୁଁ ଦେଖିଲି ତ ଚାରି ପାଞ୍ଚ ଦିନ ଏବେ କମିଶିବାର କାଲି ନା ବହୁତ୍ ଦିନ କମିି, ଭଲ ହଉଛି ବେହେରା ଆ ସେ ସବୁ ଏଇଠିବୁ ଧର ଜଣାଛି,
କୋଉଠାରୁ ଝିଅଟା କି?
ଝିଅଟା କେଉଁଠୁ ମୁଁ ଜାଣିନି ସେ ଆମ ଟିଉସନ ର ହଷ୍ଟେଲ୍ ରେ ରହୁଛି,
ହଷ୍ଟେଲ୍ ପିଲାଟା?
ହଁ ହଷ୍ଟେଲ ପିଲାଟା,
ମୁଁ ଆରି ପଡ ବଧେ ଆଇଗଣି ଆରି ସେ ଯାଇଥିଲା,
ପଠେଇଲା,
ଲେଖିବି ଆଇଥିଲା ତ ରେଡ଼ି ବୋଲି ପଢେଇଛି ରେଡ଼ି,
ସକାଳେ ନାଇଁନୁ ବସ୍ ମେସେଜ୍,
ଏଇନୁ ସାଢ଼େ ଛଅଟା-ଛଅଟା ପଇଁତିରିଶ୍,
ଆଉ ସିଏ ବଇସେ କଲ୍ କରିବେ ବହି ଜଣେ,
ରିପଟ ପୁଣି ଯାଇକି ଆଜାଣିବା ପଡ଼ିବ ଦେଖିବାକୁ ଗୋଟେ କଣ ହେଇଛି,
କଁ କହିଲୁ,
ଏ ଏପଟ ପୁଣି ଆରେ ଦେଖିବାକୁ ଗଡ଼େ କଣ ହେଇଛି କନ କମେଇଛି ନା ବଢିଛି ନା କଣ,
ହଉ, ତ ହିସାବରେ କାଲି ପୁଣି ଦେଖେଇଲେ ସେ କାଲି ଡକ୍ଟର ଆସିଲେ ଦେଖିବେ ଆଉ,
ଆଉ ତାହେଲେ କଟକ ଯାଉ ହଉନି?
ଆଗରେ ଶୁଣେ ସେମ୍ କଲି ବେଡ଼ିସିନିଆଣେ, କାଲି ଆମେ ଦଶ ପାଞ୍ଚ ଦିନ ପାଇଁ ଦଶ ଦିନ ପାଇଁ ମେଡ଼ିସିନ୍ ଆଣିବା ତୁଟା କଣ୍ଟିନ୍ୟୁ ଖାଇବୁ, ତାପରେ ଦେଖିବା ଆମେ କମୁଛି ନା କମୁନି କମୁଥିବ ଯଦି ତାହେଲେ ଆଉ କମିଯିବା ବୁଝିପାରୁଛ ନା କଥା, ଏଇଠୁ ମେଡିସିନ ଆଣିକି ଖାଇବୁ ତୁ କଣ୍ଟିନ୍ୟୁ ପୁରା ଆଉ,
ଆଉ କେମିତି ଜାଣିବା ଦେଖିବା ଆମେ ଏଇ ମେସିନ୍ ସେଇ ମେସିନ୍ ସେ ରହୁଛେ,
କୋଉ ମେଡ଼ିସିନ୍ ଦଉଛନ୍ତି କଣ?
ସେଇଟା ତ ଦେଖିବା ଏଇ ପ୍ରେସକ୍ରସଇ ଏତେ ସ୍, କୁ ସନ୍ ଦେଖିବା-ଦେଖିବା କଣ କେମିତି ମେଡ଼ିସିନ୍ ଦଉଛନ୍ତି, ଏକ୍ସଟ୍ରା କିଛି ଆମେ ଦେଖିବା ନାଁଈ ଏଇ ମେଡ଼ିସିନ୍ ଗୁରା ଆମେ ଖାଉଛୁ ବୋଲି ସେ ଜଦି କହିବେ ନାଇଁ ହଁ, ଠିକ୍ ଅଛି ଆଉ ଅଲଗାକିଛି ମେଡ଼ିସିନ ଆଡ଼୍ କରିବା ପାଇଁ ତାହେଲେ ସେ କଲେ, ଆଣିବା ଦେଖିବା କଣ ହେଇଛି ଜଣାପଡିବ ନା ତାପରେ ନହେଲେ ଆଣିବା ହାରି ମେଡିସିନ ଆଉ କଣ। ମେଡିସିନ ଆଇଁଲେ ହିସାବରେ ଖାଇଲେ ଦେଖିବା ଯଦି କମିବ ତାହେଲେ ତ କଣ୍ଟିନ୍ୟୁ ଜଣା ପଡ଼ିବ ମାସକୁ ମାସ ଚେକଅପ୍ କରିବାକୁ ପଡ଼ିବ ଯଦି ଆମେ ଖାଇଲେ କମୁଛି ମାସଟେ କଣ୍ଟିନ୍ୟୁ କରିବୁ ମାସେ କମୁଛି ଶୁଣି ମାସେ ଯାଙ୍କେ କମ୍ ମାସେ ଯାଙ୍କେ
ଆଉ ଯୋଉ ଅଲଟ୍ରାସାଉଣ୍ଡ କୁ ଏକ୍ସରେ କହୁଥିଲେ। ସିଏ କଇଥିଲେ ଦଶ ଥିଲି ପରେ ଯାଇଁକି ଅଲଟ୍ରାସାଉଣ୍ଡ ଏକ୍ସରେ କଣ କଣ ଲେଖିଥିଲେ ସେଉରା କରିକି ଆଣିକି ବାବୁ ଆଉଥିଲେ।
ହେଇଗଲାଣି।
ହୁଁ ଗଲେ? ସେଠି ଏକ୍ସିରେ ହବ ମାମୁ ଦୋକାନରେ।
ଓ ହୋ
ଏକ। ବାର ଦିଲ ନେ ଦିଲ୍ ମେ ସେ ଦିଲ ନେ। ମାନସ ଭାଇ ଫୋନ କଲାଣି।
ଅ ହୋଉ ହୋଉ ଦେଖ କଣ ହୋଉଚି ଆଉ।
କଣ କରିବା ଆଉ ଗୋଟେ ପରେ ରୋଗ ଗୋଟେ ରୋଇ ଆସି ସାରିଚି ଆଉ।
ଥିଲା ସେ କହିଲେ ନି ତ କରିବେବି ଖାଲି ଏକ୍ସରେ କୁ ଅଲଟ୍ରାସାଉଣ୍ଡ ସେ କରିବେନି ଆଉ ସବୁ କରିବେ।
ହୁଁ
କହିଲେବା ଏଇଟା। ଅଲ୍ଟ୍ରା ଏକ୍ସରା ଆଉ ଇଏ ଟାକୁ ଛାଡ଼ି ଦେଇେଇକି ଆଉ ସବୁ ଦିଟା ଆଙ୍କ ସେ କରିଚନ୍ତି। ଆଉ ସବୁ ସେ
ଏ ବ୍ଲଡ଼ ନେଲା ଯେ ଟିକେ କଟିଲା ଆଉ କଣ ବ୍ଲଡ ନେଇପାରିଲା ନେଇ ବୋଧେ ଭଲରେ।
ଭଲରେ ସିଏ ନେଇପାରୁ ନଥିବ।
ନନ୍ ଏକ୍ସପିରିନ୍ସ।
ହୁଁ ସେଇ ଯୋଉ ପୁଅ ଟା ସେ ଟିକେ ସବୁ ଜାଣିଲା ସୁଣିଲା।
ହୁଁ ମୁଁ ତ ଓଜନ ଦିନକୁ ଦିନ ବଢି ଯାଉଛି ପେଟ ଟା ବଢି ଯାଉଛି। ଓଡମ୍
ଦେଖିଆ ରିପୋର୍ଟ। ହୋଉ ରିପୋର୍ଟ ଦେଖିବା କଣ କେମିତି ଆସୁଛି ତାପରେ
ହୁଁ କଣ କରିବା
ରିପୋର୍ଟ ଦେଖିଲା ପରେ ଯାହା କହିବ ଆଉ।
ଆଜି ରିପୋର୍ଟ ଦବ ରିପୋର୍ଟ ଦେଲା ପରେ ଦେଖିବା କମିଛି ନା ବଢିଛି ନା ଷ୍ଟେବଲ ଅଛି ମତେ ଲାଗୁଛି ଥଣ୍ଡା ଟା ଅବିକା ବେଶୀ ହେଇଗଲାଣି।
ବେସି ହେଇଯାଇଛ
ନା ନାକରୁ ଖାଲି ପାଣି ବାହାରୁଛି।
ଶୁଣନ କଥା ତ ଆଉ।
ସୁଣୁନୁ କଥା ଓରା ମୋର ଡେଉଁଚି ଓକେ।
ଆଉ ଏସିରେ ରହୁଛ ଫ୍ୟାନ ଟା ଷ୍ଟାଣ୍ଡ ଫ୍ୟାନ ଟା ଗୋଡ ଦେଇକି ଲଗେଇକି ସୋଉଚ।
ନା ଷ୍ଟାଣ୍ଡ ଫ୍ୟା ଆଉ କଣ ଗରମ ନହନେ ସୁଅନ୍ତି।
ଆଉ ଗୋଡଟା ଫୁଲୁଚିନା ତୋର। ତୁ ଗୋଡ ପଟୁ ଷ୍ଟାଣ୍ଡ ଫ୍ୟାନଟା ଦିଆହଉଚି।
ତା ହେଲେ ନାକ ପଟକୁ ଶୋଇବୁ ମୁହଁ ପଟକୁ।
ମୁଁ ଘରକୁ ଗଲେ ଆହୁରି ମୁଣ୍ଡରେ ପୁଣି ଆଉକଣ ପସେ। ମୁଣ୍ଡରେ ଆହୁରି କଣ କଣ ପସେ?
ମୁଁହରେ ଦେଲେ ଅସୁବିଦା। ଗୋଡରେ ଦେଲେ ଅସୁବିଦା। ପେଟରେ ଦେଲେ ପାଟିରେ ଅସୁବିଦା। ଦଉଚୁ ତ ଦବୁ କଣ?
ଉଁ।
ବ୍ୟାଗ୍ରାଉଣ୍ଡରେ କଣ ଗୋଟେ ଗୀତ ବାଜୁଚି?
ତୋ ବ୍ୟାଗ୍ରାଉଣ୍ଡରେ କଣ ଗୀତ ବାଜୁଛି?
ସେଇ ଖଟ ତଳେ ଅଛି। ଏଇଠି ଖଟ ସାଇଡରେ ଅଛି ବା। ଗୋଟେ ସାଇଡରେ ନାଇଁ? ସେଇଟି